ନମସ୍କାର।
ହଁ ନମସ୍କାର କେମିତି ଅଛନ୍ତି।
ହଁ ମ୍ୟାଡ଼ାାମ ମୁଁ ଭଲ ଅଛି ଆପଣ କେମିତି ଅଛନ୍ତି।
ହଁ ଭଲ ଅଛି ଆଜି ଟିକେ ଭଲ ଅଛି ବେଶେଶ ଭଲ ଅଛି କାରଣ କାଲି ଆମର ଇଆଡେ ଟିକେ ବର୍ଷା ହେଇଛି ଆଉ ପାଗ ବି ଟିକେ ଭଲ ଅଛି ସେଥିପାଇଁ ମୋର ବି ଟିକେ ଭଲ ଅଛି ସନ୍ଧ୍ୟା ବେଳେ ପୁରା ପବନ ଫବନ ହେଇକି ଆ ଗଛ ପଛ ଭାଙ୍ଗିନି ଆମ ଏଇ ଜାଗାରେ ଗଛ ପଛ କିଛି ଭାଙ୍ଗିନି କିନ୍ତୁ ବର୍ଷା ବି ଯେତିକି ପାଞ୍ଚ ଦଶ ମିନିଟ ହେଲା ଛେଚି ଦେଇଗଲା। ପୁରା ତ ପୁରା ଆଟମସ୍ଫିୟର ଟା ଥଣ୍ଡା କରିଦେଲା
ମୁଁ କହିଲି ଆମ ଆଡ଼େ ବି କାଲି ମ୍ୟାଡ଼ାାମ ବର୍ଷା ହେଇଥିଲା ସନ୍ଧ୍ୟା ସନ୍ଧ୍ୟା ସେଇ ଚାରିଟା ପାଞ୍ଚଟା ପାଖାପାଖି ହେଇଥିଲା ଆକ୍ଚୁଆଲି ବେଶୀ ହେଇନି ନର୍ମାଲ ପବନ ଦେଲା ବର୍ଷା ସେମିତି ହାଲକା ଆକ୍ଚୁଆଲି ହେଇଛି। ଯିବିନି ଜୋସରେ କିନ୍ତୁ ଥଣ୍ଡା ଲାଗୁଥିଲା। ପାଗ ଏକଚୁଲି ବହୁତ ଥଣ୍ଡା ଥିଲା କାଲି ଯେତିକି ବି ବର୍ଷା ହେଲା ମାନେ ବହୁତ ଥଣ୍ଡା ଲାଗିଲା ଆକଚୁଆଲି ରୁମ ଫୁମ ଗୁଡା ବହୁତ ଥଣ୍ଡା ଲାଗିଲା।
ମାନେ ସକାଳୁ ଆମେ ଏସିି ବନ୍ଦ କରିଦଉ ପ୍ରାୟ ପାଖାପାଖି ଚାରିଟା ପାଖାପାଖି ସାଢେ ପାଞ୍ଚଟା ବେଳକୁ ତ ଗରମ ହୁଏ ସବୁ ଉଠି ଯାଉ ତାପରେ ପୁଣି ଏସି ଷ୍ଟାର୍ଟ ହେଇଯାଏ ଦଶଟା ବେଳକୁ କିନ୍ତୁ ଏତେବର୍ଷ ଆଜି ଜଣା ଲ କହୁନି ଯେ ଏ ସି ଷ୍ଟାର୍ଟ କରିବା ଦରକାର ବୋଲି
କି ଏକ ଚୁଲି ପାଗ ନା ସେଥିପାଇଁ ରହି ହେଇଯାଉଛି ଆଜ୍ଞା ସେଟା ଆକଚୁଲି ଫ୍ୟାନ ପବନ ଯୋଗୁ ରହି ଯେତେ ହେଲେ ବର୍ଷା ଦିନ ନା ତ
ଛାତ ବି ବର୍ଷା ଯୋଉ ହେଇଗଲା ଛାତ ଟା ପୁରା ଛାତ ଟା ଓଦା ହେଇଗଲା। ତ ଆମର ଛାତ ଗରମ ଥିଲେ ସେ ଖରା ପଶିକି ପୁଣି ଗରମ ପବନ ଟାଣେ ହେଲା ଏକେଣା ଛାତ ଟିକେ ଥଣ୍ଡା ଅଛି ତ ଏକେଣା ଦିନ ବାରଟା ଯାଏ ଟାଣି ଦବ ଦିନ ବାରଟା। ତ ହଉଛି ଦିନ ବାରଟା ପରେ ମଜା ଆସିବ ଆଉ ସେତେବେଳକୁ ଏସି ଲାଗିବ ଆଉ।
ଯା ତାପରେ କଣ କହିଲେ ବର୍ଷା ହେଇଛି ତଥାପି ଟିକେ ଟିକେ ମାନେ ଗରମ ଲାଗୁଛି ନର୍ମାଲି ଯେଉଁ କୁହନ୍ତିନି ମାନେ ସକାଳ ଟାଇମଟା ଯେଉଁ ଗୁଳୁଗୁଳିଆ ଗରମଟା ଯୋଉ ଲାଗେ। ସେଟା ହାଲକିଆ ଲାଗୁଛି ଅକ୍ଚୂଆଲି। ମ ନର୍ମାଲ ତ ଲାଗୁଛି କାହିଁକି ନା ଆପଣଙ୍କର ବେଶୀ। ବର୍ଷା ଏ ସେପଟେ ବହୁତ ଜୋରସୋର ହେଇଯାଇଛି ନା ତ ସେଥିପାଇଁ। ଆମର ଆଚଆଲି ହାଲକା ହାଲକା ବର୍ଷା ହେଇଚିତ ସେଥି ପାଇଁ। ସେଥିବେ ଆମକୁ ସେମିତି ଟିକେ ଫିଲ୍ ହେଉଛି ଆଉ।
ହଁ ତ ଆମର ଏଇଠି ପବନ ଟିକେ ହଉଛି ଆଉ ଭଲ ଲାଗୁଛି ବାହାରେ ବାଲକୁନି ଫାଲକୁନି ରେ ପ ଠିଆ ହବା ପାଇଁ ଭଲ ଲାଗୁଛି ଯୋଉ ମୂଳ ତ ବିଲକୁଲ। ଖରାକୁ ଯାଇ ହୁଏନି ଆଉ ସକାଳୁ ଉଠିଲେ କେମିତି ସମସ୍ତଙ୍କୁ ଲେମ୍ବୁ ପାଣି ପିଆଅ ଆ ବା ତାପରେ ତମର ଯେମିତି ଜୁସ୍ ଫୁସ୍ କରିକି ପିଲାଙ୍କୁ ପିଆଅ ଆଜି ଟିକେ ହାଲକା ପଡିଛି ଆଜି ପିଲା ହଁ।
ଯୋଉ ମାନେ କଣ କହିଲି ଯୋଉ ଖ ଆଜି ଗରମ ଆକଚୋଲି ଆପଣ। କରିବୁଧେ।
ଆ ଗରମ ମାନେ ଅ କଣ ହୁଏ ଗୁରୁବାର ଟା ନର୍ମାଲି ମୁଁ ପଖାଳ କରିବାକୁ ପ୍ରିଫର କରେନି କାରଣ ପଖାଳ ଆମେ ଅରୁଆ ଅପେକ୍ଷା ଉଷୁନା ପଖାଳ ଟା ଭଲ ଲାଗେ।
ଆଜ୍ଞା ମ୍ୟାଡ଼ାମ ଆଜ୍ଞା ଉଷୁନା ଟା ଅକ୍ଚୁଲି ବହୁତ୍ ଭଲଲାଗେ ଏକଥାରେ ଆପଣ ବୋଧେ ସମ। ତାଙ୍କ ପାଇଁ ଆପଣ ମୋତେ ରୋଷେଇ କରିଦେଇଛନ୍ତି ସେଇ ଅରୁଆଚୁଲି।
ହଁ ଅରୁଆ ସମସ୍ତଙ୍କ ପାଇଁ ଖେଚଡି କରିଦେଇଛି ଆଜି ଗୁରୁବାର ତ ଖେଚିଡି କରିଦେଇଛି ଆଉ ଡ଼ା। ଡାଲମା ଟିକେ କରିବି ସିଝି ଗଲାଣି ପନିପରିବା ସବୁ ସିଝି ଗଲାଣି ଡାଲି ସହକାରେ ଡାଲମା ଟିକେ କରିବି ଆଜ୍ଞା।
ଖେଳ ତାକୁ।
ହଁ ଟିକେ ଅଦା ଟିକେ ଡାଲଚିନି ଟିକେ ଅଳେଇଚ ଟିକେ ପକେଇକି ବିନା ପିଆଜ ଶୁଣ ଟିକେ ତାକୁ ଛୁ। ଦିଆ ହବ ତାପରେ ଭୃସଙ୍ଗ ପତ୍ର ଆଉ ଅ ଲଙ୍କା ଆଉ ଜିରା ସେ ଉପରେ। ରଖଦ।
ମ୍ୟାଡାମ ଆପଣ ଯୋଉ ଡାଲମା କରୁଛନ୍ତି। ଡାଲମାର ଆକ୍ଚୁଆଲି ଅଦାଟା ଛେଚିକି ଟିକେ ମାନେ ସିଝେଇଲା ଟାଇମରେ ତ ପକାନ୍ତି।
ନାଇଁ ସିଝିଲା ଟାଇମ ରେ।
ସିଝେଇଲା ଟାଇମ ରେ ମ୍ୟାଡ଼ାମ ଟିକେ। ଟିକେ ପକେଇଲେ ଆକ୍ଚୁଆଲି ବାସେ ତାପରେ ଫୁଟେଇଲା ବେ ଆଉ ଟିକେ ଫୁଟବେ କିଛି କଥାହି କିନ୍ତୁ ମୁଁ ଜାଣିଛି କି ସିଜିଲଲା ଟାଇମ ରେ ଟିକେ ପକଲେ। ଆ ଭଲ ଲାଗେଆ ମମି ସେ। ମୋ ମମି ଟିକେ ସେଇ ଟାଇପ ର କରନ୍ତି ତ ମାନେ ଯେମିତି ଆମେ ଧର ପନିର ଉପରେ ପକେଇକି ଯେମିତି ଡାଲମା ଆମ ଧର ବସଉଛେ ସେମିତି ଡାଲମା ବସଉଛନ୍ତି ସେଥିରେ ମାନେ ଯେଉଁ ପତ୍ର ଏଇଟା କଣ କୁହନ୍ତି ତ ତେଜପତ୍ର ଯେଉଁ ପକାନ୍ତି ଟିକେ ପକେଇକି ଅଦା ଟିକେ ଛେ ଟିକେ ଅଦା ଆଉ କଣ କହିଲେ କଞ୍ଚା ଲଙ୍କା ଟିକିେ ଛେଚିକି ପକାଇ ଦେବେ ସେଥିରେ ତାପରେ ସେ ପୁଟିଲା ଆକ୍ଚୁଆଲି ଯେମତି ଆମେ ଅଦା ଫଦା ଯେମିତି କୋରିକି ଆକଚୁଆଲି ବିନା ପିଆଜ ରୁଣସରେ ଯେମତି ଅଦା କୋରିକି ଆମର କରାଯାଏ ଡାଲମାଟା ଛୁଙ୍କ ଦିଆଯାଏ ତ ସେମିତି ବି ଛୁଙ୍କ ଦେବେ ଆଉ କିନ୍ତୁ ତାର ଟେଷ୍ଟ କିଛି ଅଲଗା ଥାଏ ଆଉ ଜିରା ଲଙ୍କା ଗୁଣ୍ଡ ଟା ଟିକେ ବେଶୀ ପକେଇଲେ ବାସ୍ନା ଟିକେ ଦିଏ। ମାନେ ଭୋଜି ଭୋଜିରେ ଯେମିତି ଦାଲମାଟା ତ ସେ
ହୁଁ ମୁଁ କେମିତି ଡାଲମା କରେ ନା ମୁଁ ଆଜ୍ଞା ଆଜ୍ଞା
କହିଲି ଡାଲଚିନି ବି ପକାନ୍ତି ଆପଣଙ୍କଠୁ ଶୁିଣିଲି ତ ସେଥିପାଇଁ ମୁଁ କହିଲି
ଡାଲଚିନି କହିନି ତ ଅଳେଇଚ କହିଲି
ହଁ ହଁ ଅଳେଇଚ ଆଉ ଗୋଟେ କଣ କହିଲେ ତ ଡାଲ
ନାଇଁ ଡାଲଚିନି କହିନି ଅଳେଇଚ ଅଦା ଆଉ ଇଏ ଗୋଲମରିଚ
ମ୍ୟାଡ଼ାମ ଆପଣ କେମିତି କରିଛନ୍ତି ପ୍ରୋସେସ୍
ମୁଁ ନର୍ମାଲି ଯେତେବେଳେ ଡାଲି ହି କରେ ଟି କିଏ ମୁଗ ଭାଜି ଦିଏ ମୁଗ ଡାଲି ଟିକେ ବୁଟ ଡାଲି ଟିକେ ହରଡ଼ ଡାଲି ତିନିଟା ଡାଲି ମିଶେଇ ଦିଏ
ମ୍ୟାଡାମ ବୁଟ ବି ପକାନ୍ତି।
ହୁଁ ହୁଁ ବୁଟ ଡାଲି ବୁଟ ଡାଲି ଟିକେ ଜଲଦି ବତୁରେଇ ଦେଇଥାଏ। ଠିକ ଅଛି ତିନିଟା ଡାଲି ଆଗ ସିଟି ମାରିଦିଏ ହେଲା ହାଲକା ସିଟି ଠିକ ଅଛି ହଁ ହଁ ହଁ ହଁ ଗୋଟେ ସିଟି ଆସୁ ବନ୍ଦ କରିଦିଏ ମୁଁ ତା ଦେହରେ ପରିବା ତମର ଯାହା ଯାହା ପରିବା ସବୁ ଯୋଗାଡି ଦେଇକି ତେଜପତ୍ର ବିଲାତି ଦେଇକି କି ନଡ଼ିଆ କୋରା ଦେଇକି ତାକୁ ସିଝେଇ ଦିଏ ଗୋଟେ ଆଉ ଗୋଟେ ହୁଇସିଲ
ର
ଦେଖନ୍ତୁ ଡାଲମା ଗୋଟେ ଏମିତିଆ ଜିନିଷ ଆପଣ ଯେ ତେ ଜିନିଷ ତା ଦେହରେ ମିଶେଇବେ ସେତେ ସେ ଟେଷ୍ଟ ବାହାରିବ ଠିକ ଅଛି କିଛି ଲୋକ କାବୁଲି ଚଣା ବୁଟ ବି ମିଶାନ୍ତି ବୁଟ କଳା ବୁଟ ଚଣା ବୁଟ ମୁଁ ଚୁ ଚଣା ଡାଲି କଥା କହୁଛି ହେଲା। ତ ଏତିକି ସିଝା ହେଇଗଲା ତାପରେ ତେଲରେ ହ୍ୟାଲୋ
ଆଜ୍ଞା ମ୍ୟାଡ଼ାାମ କୁହନ୍ତୁ।
ହ୍ୟାଲୋ
ହଁ ହ୍ୟାଲୋ ମ୍ୟାଡ଼ାମ୍
ତେଲରେ ଅଦା ଟିକେ ଅଦା ଛେଚିକି ଟିକେ ପ କେଇବେ ଠିକ ଅଛି ଜିରା ଟିକେ ପକେଇବେ ଅଳେଇଚ ଟିକେ ପକେଇବେ। ହେଲା ତେଜପତ୍ର ଟିକେ ପକେଇବେ ସେ ଟିକେ ଟିକେ ଖରଡି ଦେବେ ଏଇ ଡାଲମା ପାଗ
ମାନେ ସିଝେଇଲା ଟାଇମ୍ ରେ ନା ଛୁଙ୍କ ଦେଲା ସମୟରେ ଆପଣ
ସିଝା ହେଇଗଲା ସେ ତ ଅଲଗା ବାଟରେ ସିଝା ହେଲା ଏଇଟା କଢେଇ ବସେଇକି କି ହାଣ୍ଡି ବସେଇକି ହେଲା ଏତିକି ଖରଡ଼ି ଦେଇକି ସେ ସିଝା ବିଲାତି
ମ୍ୟାଡାମ ଫାଷ୍ଟ ତେଲ ତେଲ ତାପରେ ଏଇ ଯୋଉ କଞ୍ଚା ଲଙ୍କା ପକେଇ ନା ଶୁଖିଲା ଲଙ୍କା ପକାନ୍ତି?
ସୁଖ ଶୁଖିଲା ଲଙ୍କା କଞ୍ଚା ଲଙ୍କା ନାଇଁ ଶୁଖିଲା ଲଙ୍କା ପକେଇକି ଏଇ ଏତେକ ସବୁ ଜିନିଷ ତା ଧିଏରେ ଦିଆ ହେଇଗଲା ଦିଆ ସିଏ ତାର ବସିଲା ଟିକେ ଫୁଟିଲା ତେଲ ପରେ ଆପଣଙ୍କ ତେଜ ପତ୍ର ଅଳେଇଚ ଜିରା ଆଉ ଇଏ ଅଦା ଛେଚା।
ଆଜ୍ଞା
ଏଇ ଚାରିଟା ଆଗ ଦେଇକି ଭଲକି ଟିକେ ଖରଡି ଦେଲେ ସେ ଯେମିତି ହେଇଗଲା ନାଲି ନାଲି ତାକୁ ଆକୁ ତରକାରୀ ଯୋଉ ସିଝା ପରିବାକୁ ଦେଇ ବିଲାତି ଟା ଦେଇଦେଲେ। ବିଲାତି ଟା ଦେଇ ସାରିଲା ପରେ ସେ ବିଲାତି ଟା ମିଶିଗଲା ପରେ ପରିବା ତକ ସବୁ ଦେଇଦେବେ। ତା ପରି ସିଏ ତା ପାଣି ପରିବା ଯୋଉ ଗରମ ପାଣି ଟିକେ ତା ଦେହରେ ଦେବେ ସେତେବେଳେ ଫୁଟିବ ଆଜ୍ଞା ହଁ କହୁନା। ହ୍ୟାଲୋ ହ୍ୟାଲୋ ହ୍ୟାଲୋ ହ୍ୟାଲୋ